ହ୍ୟାଲୋ।
ହଁ ମ୍ୟମ୍ ନମସ୍କାର। ହ୍ୟାଲୋ।
ହ୍ୟାଲୋ।
ହଁ ହଁ ମ୍ୟାମ୍ ନମସ୍କାର କଣ କଣ କରୁଥିଲି।
ମୁଁ ବି ବସିଛି।
ଆଉ କ ସରିଲାଣି।
ଖାଇଲଣି।
ନା ନା ଏବେ ଖାଇବୁ ଟିକେ ପରେ ଖାଇବୁ ଆପଣ।
ମୁଁ ବି ସେ ଏବେ ଟିକେ ପରେ ଖାଇବି ଆଉ।
ଓଃ ଓ ହ ଆଜି କଣ ହେଇ ରାନ୍ଧିଛନ୍ତି ଆପଣ।
ହୁଁ।
ମୁଁ ରୋସେଇ କରିନି
ଓହୋ।
ରୋଷେଇ ଶାଗ ଡାଲି ଆଉ ଚିକେନ ହେଇଛି।
ଚିକେନ ୱାଓ
ଓ ହ ମ ବି ଜ ନାାନର କରଛନ୍ତିଛନ୍ତି ସେ ରୁଟି ର
ଆପଣ ବୁଲି ଆସିୁଛନ୍ତି କି?
ନା ନା ଘରେ ଅଛି।
ଓ ହ ହ ହଁ। ଆଉ ଆପଣଙ୍କୁ ନନଭେଜ ରେ କଣ ପସନ୍ଦ ଆମିଷରେ।
ମାଛ ପସନ୍ଦ ସବୁ ଜିନିଷ ପସନ୍ଦ।
ହଁ ସେ ଇଟା ସେ କଣ କି ଚିଙ୍ଗୁଡି ଖାଇଛନ୍ତି।
ହଁ ଚିଙ୍ଗୁଡି ଖାଇଛି।
ହଁ ଚିଙ୍ଗୁଡି ତ ବହୁତ ଭଲ ଲାଗେ। ଆଉ ଆଉ ଯୋଉ କଙ୍କଡା ଝୋଲ ଯୋଉ
ନା କଙ୍କଡ଼ା ଖାଇନି।
ହଁ ମୁଁ ବି ଖାଇନି ବାକି କଙ୍କଡା ଝୁଲ କୁହନ୍ତି। ସେଟା ନା ଆଉ ବହୁତ ଟେଷ୍ଟି।
ହଁ ତିଙ୍ଗୁଡି ଟା ଆ ଟେଷ୍ଟି।
ହଁ ଚିଙ୍ଗୁଡି ତ ବହୁତ ବଢିଆ। ଚିଙ୍ଗୁଡି ତରକାରୀ ବି ଭଲ ଲାଗେ। ତାପରେ ଚିଙ୍ଗୁଡି କୁ ସେ ହଁ।
ଚିଙ୍ଗୁଡ଼ି କରିନାହାନ୍ତି ଚିଙ୍ଗୁଡି ନୁହେଁ ତ କଙ୍କଡ଼ା କଙ୍କଡା ଟା ବେଶୀ ହଉନି ଆମ ମାନ ଯ ଘରେ।
ହୁଁ ସେ ଯୋଉ ଚିଙ୍ଗୁଡି ନା ସେ ଅ ଯୋଉ ମଝି ମଝିକା ଚିଙ୍ଗୁଡି ଭଲ ଲାଗେ। ବେଶୀ ଛୋଟ ବି ଭଲ ଲାଗେ ନା, ଆଉ ବେଶୀ ବଡ ବି ଭଲ ଲାଗେ
ବେଶୀ ବଡ଼ ବି ଭଲ ଲାଗେନି ବଡ଼ ଖାଇଥିଲି କଟକ ରେ ଥିଲା ବେଳେ ବଡ ବଡ ଗୁରା ସେ ଦିଦି ଜଣେ ଦେଲେ ପାରଦୀପରେ। ତାଙ୍କ ଘର ଯେତେବେଳେ ଯାଆ ସିଏ ଆଣିକି ଆସନ୍ତି ଆମ୍ଭେ ଭୋଜି ମସଲା ମସ ନେଇକି ଆସନ୍।
ଓହୋ ବଢିଆ ବଢିଆ ଲାଗିଥିଲା ସେଟା?
ଆମେ ଚାରି ପାଞ୍ଚ ଜଣ ମିଶିକି ଖାଏ ଦିଦି ଦିଦି ବି ରୋସେଇ କରନ୍ତି।
ହଁ।
ସେ ରୋଷେଇ କରିବେ ସେ ଆସିଲେ ରୋଷେଇ ଆମେ ଖାଇବୁ ହୁଁ।
ହଁ ମଜ ବଢିଆ ଆଉ ସେ ଏଇଟା ଏଇଟା ଖାଲି ଦେ ଚିଙ୍ଗୁଡି ଆ ଯୋଉ ବେସର ଟମାଟୋ ଦେଇକି ଚୋ କରାହୁଏ। ଚିଙ୍ଗୁଡିକୁ ହଁ ସେଟା ବି ସେଟା ବି ଭଲ ଲାଗି।
ତଣ୍ ଦେଇକି ଛୋଟ ଛୋ ଚିଙ୍ଗୁଡି। ଆମ ସେଠି ହାଟଟା ଅଛି।
ହଁ।
ଇଆଡ଼େ ବୁଧବାରିଆ ହାଟ ହୁଏ ବେଳେ ବେଳେ ଆଣନ୍ତି। ଆଜି ଆଣି ନାହାନ୍ତି ହା ଟ ଥିଲେ ଆଣନ୍ତି। ହାଟକୁ ଆସେ ସବୁ ପ୍ରକାର ଚିଙ୍ଗୁଡି।
ହୁଁ ହୁଁ ଆଉ ଏଟା ବେ ହଁ। ଆଉ ଯୋଉ ଯୋଉ ମାଛର ବି ଦହି ବେଶର ବି ଭଲ ଲାଗେ। ମାଛରଁ। ହୁଁ ସେ ମାଛର ବି ଭଲେଇକି। ଗରମ ଭାତ କୁ ଆଁ ସେ ଦହି ବେସାରା ମାଛ।
ନା ମୁଁ କେବେ ଖାଇନେଇ। ନା କୁହନ୍ତି ତ ଏପଟେ ମାଛ ଧହି ଖାଆନ୍ତିନି।
ଆମ ଆଡେ ବାକି ମାଛ ତ ବହୁତ ଭଲ ହଁ।
ତା ମାଛ ଦେଇ ନିଅନ୍ତି।
ଓହୋ। ଆପଣଙ୍କର ଘରେ ସମସ୍ତେ ଖାଆନ୍ତି ଆମିଷ?
ନାଁ ଆମର ତିନିଟା ବାର ଖିଆ ହୁଏ। ମାନେ ଦିଟା ବାର ମାନେ ବାପା ବୋଉ ଖାଆନ୍ତି।
ହଁ।
ଆଉ ସବୁ ବାର ଖାଆନ୍ତିନି ବୁଧବାର ଟା ଶୁକୃବାର ଟା ଖାଆନ୍ତି। ଆଉ କଣ ଶେରା ଖାନ୍ତିନୀ।
ଉହୁଁ ହେଲେ ଆଜିବ୍ ଆପଣ ମାନଙ୍କମ୍ ପାଇଁ ଯଦି ହେଇଛି ତ ବାକି ସେମାଙ୍କ ପାଇଁ କଣ ହେଇଛି ପନିର?
ବାପା ବୋଉମନ ଉମ ବାପା ବୋ ଜି ଖାଇବେ ଆଉ ଆଜି ଖାଇ ଶୁକ୍ରବାର ଖାଇବେ କିନ୍ତୁ ଆଉ କୋଉବାର ଖାଆନ୍ତିନି।
ଓହୋ।
ହଁ।
ଆଉ ଶାଗ କଣ ହେଇଛି ଆଜି କୋଉ ଶାଗ ହେଇଛି?
ଯୋଉ ଖଡା ଯୋଉ ଶାଗଟା ସେଇ ଶାଗ ଟା।
ହଁ ହଁ ହଁ ଖଡା ଶାଗ ଭଲ ଲାଗେ ଖଡା ଶାଗ ହଁ।
ଆଉ ସାଗ ହେଇଛି। ମମଫଡା ବାଡ଼ି ସବୁ ଭେରାଇଟି ସବୁ ଶାଗ ଆଣିକି କତ୍
ହଁ ଏବେ ତ ଶାଗ ତ ଏବେ ବହୁତ ମିଳିଲାଣି। ଆପଣ ମାର୍କେଟ କୁ ପଲେଇ ଯିବେ ଶାଗ ସବୁ ବିଲିଅ। ଓ ବାଡି ଶାଗ ବାଡିରେ କଣ କଣ କରିଛନ୍ତି?
ଏଇ ଯୋଉ ସୁନସୁନିଆ ହେଇଚି। ଆଉ ହଁ ସଜନା ହେଇଚି।
ହୁଁ ସଜନା ଶାଗଟା ମୋର ଫେବରାଇଟ ଶାଗ ସଜନା ଶାଗ।
ହୁଁ ଆଉ ଗୋଟେ ଭଲ ଶାଗ ମୋର ମନେ ପଡୁନି।
ଅହା।
ତମ ତ ଜାନ୍ ନଥିବ ସେ ଶାଗ ନାଁ।
ହଁ ସେ ସଜନା ଶାଗ କେମିତି ଆପଣ ରାନ୍ଧନ୍ତି?
ଆମର ନା ଆମର ଜାଇ ପକେଇକି ରାନ୍ଧନ୍ତି। ଯାଇ ନହେଲେ ଏଇ ଯୋଉ ଜହ୍ନି ଆଳୁ ପକେଇକି
ହୁଁ ହୁଁ ହୁଁ ଜହ୍ନ ଆଉ ମାଖନ ମାଖନ କରନ୍ତି।
ମାଖନ କଣ?
ଯୋଉ କଙ୍ଖାରୁ କଙ୍ଖାରୁ ପକାନ୍ତି ସେଠିରେ।
ଆଖନ ନାଖନ ମୁଁ ଜାଣିନଥିଲି ପ୍ରଥମେ ଜାଣିଲି।
ଓହୋ ଆମ ଏଠିକା ଆମ ଏଠ
ଆଉମର ସେଇ କଖାରୁ ଯାକୁ କହନ୍ତି ତାକୁ ବୋଇତାଳୁ କୁହନ୍ତି। ଏଇ ଯୋଉ ୟେଲୋ କଲର ତ। ସେଟା ଆମର ବୋଇତାଲୁ କୁହନ ଆଉ କଖାରୁ ଯୋଉ ପାଣି କଖାରୁ କହୁନ ଧଳା ଧଳା
ହଁ ହଁ ସେଟା ତ ଅଲଗା ସେଟା କଖାରୁ।
ଆଉ ସେତ ସେ କଖାରୁ କୁହନ୍ତି।
ହଁ ଆମ ଏଠି ନା ବୋଇତାଳୁ ପକା ହୁଏ। ତାପରେ ଯୋଉ ବା ହଁ ଯୋଉ ବାଦାମ ବଟା ନା ବାଦାମକୁୁ ବାଟିକି ସେଟା ବି କରା ହୁଏ ସେଟା କଲେ ନା ଆଉ ଟେଷ୍ଟି ଲାଗେ।
ହଁ ହଉ ନା ମୁଁ ଜାଣିନି। ବାଟନ ମାନେ କଣ ବଟା?
ବାଦାମ ବାଦାମ ହଁ ଯୋଉ କଞ୍ଚା ବାଦାମ କୁ ବାଟି ଦେବେ। ସେଇଟା ସେଥିରେ ଟିକେ ପକେଇ ଦେଇକି ଶାଗ ଯେତେବେଳେ ପୁରା ହେଇଯିବ ତାପରେ ତାକୁ ଟିକେ ପକେଇକି ଟିକେ ଅ ହଁ ପାଣି ହଁ ସେଇଟା ବି ବହୁତ ମାନେ ଭଲ ଲାଗେ ସେଟା ଶାଗର ଟେଷ୍ଟ ପଳେଇ ଆସେ ସେଥିରେ
ହଁ।
ଏଠି ତ ଏବେ ବହୁତ ବହୁତ ଶାଗ ଏ କଟା ଶାଗ ଶୁଣିଛନ୍ତି ନା କଟା ଶାଗ। ହଁ ସେ କଟା ଶାଗ ବି ବହୁତ ଟେଷ୍ଟି ସେଇଟା ଏଇ ଯୋଉ
ଆମର ସବୁ ଭେରାଇଟି ଶାଗ ଆସେ ମାନେ ସବୁ ପ୍ରକାର ସବୁ ପ୍ରକାର ଶାଗଟା ଆସେ ଏଇ ଆଜି ହାଟ ଅଛି ସବୁ ପ୍ରକାର ଶାଗ ଆସିବ।
ଓ ଆଜି ଆପଣଙ୍କର ସେଠିରେ ହାଟ। ବୁଧବାର ଓହୋ ହ ବୋଲି ତ ଆପଣ ଆରାମ ସେ ତମାନେେ ଯାଇକି ବି ନେଇ ଆଶୁଉଥିବେ।
ମୁଁ ବି ଯାଇକି ନେଇଥିଲ ଆପଣ ଏଥିଲେ।
ହଁ।
ହଁ
ଆପଣଙ୍କୁ କଣ କରିବାକୁ ପସନ୍ଦ ଲାଗେ?
ମତେ ରୋଷେଇ କରିବାକୁ ଭଲ ଲାଗେ।
ଓହୋ କଣ ଆପଣଙ୍କର ଫେବରାଇଟ୍ କଣ? ଖାଇବାକୁ କଣ ପସନ୍ଦ କରନ୍ତି? ଖାଇବାକୁ କଣ ପସନ୍ଦ?
ଖାଇବାକୁ ମୁଁ ସବୁ ପ୍ରକାର ଖାଇବା ଖାଏ ମୋର କୋଉଠି ବାଦ୍ ପଡେ ନାହିଁ। ମୁଁ ଯାହା ଯେତେବେଳେ ମିଳେ ମୁଁ ଖାଇଦିଏ ସେମତି କି ନାଇଁ ଯେ ଏଟା ପସନ୍ତ ସେଟା ପସନ୍ତ ସେମିତି କିଛି ନାଇଁ।
ମତେ ବି ନୂଆ ମତେ ନା ନୂଆ ନୂଆ ଯୋଉ ନଥାଏ ନା ନୂଆ ନୂଆ ରେସିପି ନୂଆ ନୂଆ ଆଇଟମ ମାନେ ଖାଇବାକୁ ବହୁତ ଭଲ ଲାଗେ।
ମତେ ନୂଆ ନୂଆ ରେସିପି ବନେଇବାକୁ ଭଲ ଲାଗେ ଯୋଉ ମୋବାଇଲରୁ ଦେଖିକି। ଦେ ଭଲ ଭଲ ରୋଷେଇ କରିବାକୁ ଭଲ ଲାଗେ ଏବେ ମତେ ଟାଇମ ମିଳୁନି ନା ଏବେ ରୋଷେଇ କରିପାରୁନି। ମାନେ ମୁ ଭଲ ଭଲ ରୋଷେଇ କରିବାକୁ ଭଲ
ମତେ ସେ ଯୋଉ ମୋ ଘରେ ନା ଏବେଏବେ ଏବେଏବେ ବହୁତ ବୋର ଲାଗିଲା ତ ମୁଁ ସେ ଥରେ କରିଥିଲି ସେଣ୍ଡୱିଚ। ତାପରେ ଯୋଉ ମୋମୋଜଟ ଅଟାର ମୋମୋଜ ଅଟାର ମୋମୋଜ ସେତିକି ହଁ ସେତିକି ଭଲ ଲାଗେ ବାକି ମଇଦାର ଟା ଟିକେ ବେଶୀ ଭଲ୍ ଥାଏ।
ସେଇଟା କଣ କି ସେଟା ଟିକେ ତା ଟାଇପ୍ କଥା ଟାଇପ୍ ରୁ ଆସେ।
ହଁ ବାକି ଅଟାର ଟିକେ ନା ଟାଣ୍ ହଁ ଅଟାର ଟିକେ ଟାଣ୍ ହେଇଯାଏ। ନହେଲେ ସେଟା ବି ଷ୍ଟିମ୍ ଦେଇକି ହଁ ବାକି ମଇଦା ତ ଦେହ ଲାଗି ଭଲ ନୁହଁ ନା ତ ସେଥିପାଇଁ ଅଟା
କିନ୍ତୁ ମାର୍କେଟରେ ମଇଦା ରେ ବିକିଲେଣି।
ହ ମାର୍ ହେସ୍ଛି ହଁ। ସେଥିପାଇଁ ତ ମାନେ ଏଟା ଭଲ୍ ଲାଗେନି। ଆଉ ଯୋଉ ଅଟାର ଆପଣ ପିଜ୍ଜା କରିଛନ୍ତି ଅଟାର ପିଜ୍ଜା।
ନାଇଁ ନାଇଁ କେବେ କରିନି।
ହଁ ସେ ପିଜା ପିଜ୍ଜା ବି ମୁଁ କରିଛି। ହଁ ଆଉ ସେଣ୍ଡ୍ୱିସ୍ ତ ଆପଣ ବନେଇଥିବେ?
ଏ ଆମିଷ ତମ
ହଁ ସେଟା ଭଲ୍ ଲାଗେ ଗରମ ଗରମ ନା ସବୁ ତାମାନେ ଖା ଖାଇବା ପାଇଁ ଭଲ୍ ଲାଗେ ବେଶୀ ଥଣ୍ଡା
ଦବାଇ କରିକି ଖାଚ?
ହଁ ବ୍ରେଡ଼୍ ଆମ୍ଲେଟ୍ ହଁ। ବ୍ରେଡ଼୍ ଆମ୍ଲେଟ ତ? ହଁ ସେଟା ବି ବହୁ ସେଇଟା ପୁରା ଇଜି ଆଉ ବହୁତ୍ କମ୍ ଟାଇମ୍ ରେ ସେଟା ହେଇଯାଏ।
ହଁ ବହୁତ କମ୍ ଟାଇମ୍ ହେଇଯାଏ।
ହଁ ତ ଆପଣ ଆରାମ୍ ସେ ଜଳଖିଆ ବି ଖାଇପାରିବେ। ଆଉ ଏମିତି ସନ୍ଧ୍ୟା ଟାଇମ୍ ରେ ବି ଖାଇପାରିବେ। ତାକୁ।
ତାକୁ ସେମିତି କିଛି ନାହିଁ ତାକୁ ବୁଡ଼େଇକି ଖୁଏଇ ଦେବେ ହେଇଯିବ।
ହୁଁ।
ଏମିତି କିଛି ପରିଶ୍ରମ କରିବାକୁ ପଡ଼ିବନି।
ବାକି ଆଜିିକାଲି ନା ଏଇ ଯୋଉ ଅଣ୍ଡା ମାନେ ଯୋଉ ମାର୍କେଟରେ ମଲୁଛି ନା ସେଟାକୁ ସେଟା ନା ଆର୍ଟିଫିସିଆଲ୍ ସେମାନେ ସେମାନେ କରିଛନ୍ତି ସେଟା ପ୍ଲାଷ୍ଟିକ ବି ବାହାରୁଛି।
ହୁଁ। ନମିଳିନେ ଆଉ କଣ କରିବିବେ ଅଟମେଟିକି ଦେବେ ଆଉ
ହଁ ଆଜି କାଲି ସବୁ ତମାନେ ବାହାରେ ଯାହାବି ଆପଣ ଦେଖୁଛନ୍ତି ସବୁ ତାମନେ ମିକ୍ସ ହେଇକି ସବୁ ଆସୁଛି। ସେଥିପାଇଁ ତ ହଁ କଣ କହିଲେ
ସବୁ ବି ତ ଭେଜାଲ୍ ମିଶୁଛି
ହୁଁ ଆଗରୁ ନା ଆଗରୁ ସମସ୍ତେ କେତେ ବର୍ଷ ବାପି ଶହେ ଅ ଶହେ ବର୍ଷ ତ ବଞ୍ଚୁଥିଲେ ନା ଏବେ ଆଉ ତାଙ୍କର ସେମିତି ଏମିତି ଆଉ ଏବେ ନାହିଁ ଏଇ ସବୁ ସାର ଦିଆ ସବୁ ଖାନ୍ ଖାଦ୍ୟ ଖାଇକି
ଆମାନେ ବାଡି଼ରେ ଯୋଉ ସବୁ ଫସଲ କରିଥିଲେ ଖାଉଥିଲେ ଏବେ କଣ ସବୁ ସାର ମାନେ ଅଧିକ ପରିବା ଆଛି କିନ୍ତୁ ସାର ଦିଆ ପରିବାର ଲାଭ କିଛି ନାହିଁ
ଆମେ ଯୋଉ ଯୋଉ ବାହାର ଯୋଉ ଫଳ ଯୋଉ ଖାଉଛୁ ସେ ଫଳ ଦେହ ଲାଗି ଭଲ ବୋଲି ଆମେ ଆଣୁ- ଆଣୁଛୁ କିନ୍ତୁ ଦେଖିଲେ ବି ସେଥିରେ ବି ତାମାନେ ପଡି଼ଛି ଇଞ୍ଜେକ୍ସନ ଦେଇକି ସେଟା ସେମାନେ କଲର କରୁଛନ୍ତି ସେଠରେ ତ କଣ ଖାଇବେ କୁହନ୍ତୁ?
ଏ ହ ବିଷ ବା ସେଇଥିପାଇଁ ତ ବେଶୀ ରୋଗ ବାଗ ହଉଛି ନା
ହଁ ଆଜିକାଲି ଦେଖୁନାହାନ୍ତି ଛୁଆ ମାନଙ୍କୁ ବି ତାମାନେ ଚଷମା ଲାଗିଲାଣି
ହଁବା
ହ ଛୋଟ ଛୁଆଙ୍କୁ ବି ତା ମାନେ ପାଞ୍ଚ, ଛଅ ବର୍ଷ ହେଲେ ସେମାନଙ୍କର ବି ଆଖି ଖରାପ ହଉଛି। ଆଉ ଯୋଉ ମୋବାଇଲ ଦେଖୁଛନ୍ତି, ଟିଭି ଦେଖୁଛନ୍ତି ସେଥିପାଇଁ ବେଶୀ ଆଉ।
ବେଶି ମୋବାଇଲ ତ।
ହୁଁ, ମୋବାଇଲରେ ଯୋଉ ଗେମ୍ ଖେଲୁଛନ୍ତି, ତାପରେ ଯୋଉ କାର୍ଟୁନ।
ବେଶି କାର୍ଟୁନ୍।
ହଁ।
ଛୋଟ ଛୁଆ ଉରା ବେଶୀ କାର୍ଟୁନ୍ ଦେଖ
ହଁ। କାର୍ଟୁନ ଆଉ ଯୋଉ ଏବେ ଯୋଉ ବର୍ତ୍ତମାନ ସୋସିଆଲ୍ ମିଡ଼ିଆରେ ଯୋଉ ରିଲ୍ ମାନେ ରିଲ୍ ଯୋଉ ଆସୁଛି ସେ ରିଲ୍ କୁ ତ ବେଶୀ ଦେଖୁଛନ୍ତି। ହଁ। ହଁ ଆମର ଆମ ଆମ ଏଠି ଘରେ ନା ଅ ଗୋ ବେଲେ ଆମ ଦାଦାର ପୁଅ ଅଛି ସେସନା ସକାଲୁ ଯେତେବେଲେ ହେବ ସକାଲୁ ସାତ୍ ବଜେରୁ ସେ ଉଠିବ। ଉଠିଲା ବେଲୁ ତା ମାନେ ମୋବାଇଲ ରେ ଖେଲିବ ରିଲ ଦେଖିବ ଦେଖି ଦେଖିବ ରିଲ୍‌ ଦେଖିବ ଯେ ଖାଇଲା ବେଲେ ଟିକେ ତା ମାନେ ଟିକେ ବ୍ରେକ୍ ହେବ। ତା ପୁଣି ରିଲ ଦେଖିବ ଗାଧେଇବା ପର୍ଯ୍ୟନ୍ତ। ଫେରେ ଗାଧେଇକିରି ଆସି ଲା ପରେ ପୁଣି ତ ତାପରେ ରିଲ୍ ଚାଲିିଲା ତାର।
ହେ ହେରା ବନ୍ଦ କର ନହେଲେ ସିଏ ନଷ୍ଟ ହେଇଯିବ। ପାଠପଢ଼ା ଛାଡ଼ି ଦବ ରିଲ୍ । । ମାନେ ଖାଲି ରିଲ୍ । ଆଉ କିଛି କାମ କରିବା ଇଚ୍ଛା ହବନି ଖାଲି ରିଲ୍ ଦେଖିବାକୁ ଇଚ୍ଛା ହବ ଏମିତି ମାନେ ହବ। ସେ ଅଟୋମେଟିକ ମାନେ ପଳେଇବ ମାଇଣ୍ଡ ଟା ସେଇ ଆଡ଼କୁ।
ହୁଁ। ଆଉ ସେ ମୋବାଇଲ ନହେଲେ ନା ସିଏ କାନ୍ଦୁଛି ତା ମାନେ ସିଏ ତା ମାନେ ଏତେ ତାଙ୍କର ଅଭ୍ୟାସ ଅଭ୍ୟସ୍ତ ହେଇ ଗଲାଣି ସେ ମୋବାଇଲ ରେ, ହଁ। ଏବେ ତା ଏବେ ତାକୁ ମନା କରୁଛନ୍ତି ସେମାନେ ଦୁଇ ଜଣ ତ ସେ ଆଉ ଆଉ ମାନୁନି କାନ୍ଦୁଛିଛି।
ତାକୁ ମାନେ ଆଉ କିଛି କଣ ଷ୍ଟୋରି-ଫୋରି କହିକି ତାକୁ ମାନେ ବାଆଁରେଇ ଦଉ ନାହାନ୍ତି।
ହୁଁ ଠିକ୍ ଅଛି ମ୍ୟାମ୍। ପୁଣି ପଛିରେ ପରେ କଥା ଲାଗିବା ଆଉ।
ହଉ ହଁ ଠିକ୍ ଅଛି ମୁଁ ଯାଇ ଖାଇବି ଡାକି
ହଁ ହଁ ହଁ ମୁଁ ବି ଯାଉଛି।